ଲୋ ଓ
ହଁ
ହଁ କଣ କରୁଚନ୍ତି?
ଏଇ ବସିଚି ବାହାରେ ଆଉ ଆପଣ
ମୁଁ ବି ବସିଚି ଆଉ ଖାଇ ସାରିଲେଣି?
ହଁ ଖାଇକି ଆସିକି ବସିଚି ଆଉ ଆପଣ ଖାଇନାହାନ୍ତି
ଆ ନା ମୁଁ ଖାଇନି ଖାଇବି ଦଶଟା ବେଳୁ ଖାଇବି ଆଉ
ଓହୋ ଆଉ ଆଜି କଣ ରୋଷେଇ ହେଇଚି?
ଆମର ଆଜି ହେଇଚି ରୁଟି ଆଉ ଡାଲି ଆ ସକାଳେ ତ ହେଇଥିଲା ଯୋଉ ଘାଣ୍ଟ ତରକାରୀ
ଉଁ ହୁଁ ଆହୁ ଆଜି ପାଗ କେମିତି ହେଇଥିଲା?
ପାଗ ସକାଳୁ ଟିକେ ଖରା କରିଥିଲା ତାପରେ ଏଇ ପାଂଶଟା ଛଅଟା ବେଳୁକୁ ଟିକେ ବର୍ଷା ହଉଚି ଏ କିଛି ଆଉ ମାନେ ପରିଷ୍କାର ହଉଚି ଆଉ ବର୍ଷା ପାଣି ଉଠିଚି ମାନେ ସେମିତି ବି ଘରେ ଏଇ ଯୋଉ ବର୍ଷା ଟିକେ ହେଇଥିଲା ଯୋଉ ଝରଝରି ପୋକ ଜାଣିଚନ୍ତି ମାନେ ଉଡନ୍ତା ଯୋଉ ପୋକ ଆସେ
ଆ ଆମର ସେଇଟା କୁହନ୍ତି ଯୋଉ ଇଏ କଲେଇ ପୋକୋ
ହଁ କଲେଇ ପୋକ ମୁଁ ବି ଶୁଣିଚି କଲେଇ ପୋକ ଆମ ଆଡେ ଝରଝରି ପୋକ କହନ୍ତି। ମାନେ ଠାର ଦୁଇ ଦୁଇଟା ଆସନ୍ତିନା ପୁରା ଲାଇଟ୍ ଫାଇଟ୍ ସବୁଆଡେ ଯେତିିକି ଆମ ଘରେ ଲାଗିଥିଲା ସବୁଆଡେ ତା ଭହୁତ ଭୁଲ ହେଇଯାଇଛନ୍ତି। ସେଟା ମାନେ ଜାଣିଛନ୍ତି କିଛି କିଛି ଲୋକମାନେ ସେରା ଖାଆନ୍ତି ବି ମାନେ ଟିକେଇ ଯୋଉ କଳହାଣ୍ଡି କନ୍ଧମାଳ ଲୋକ। ମାନେ ଚାଉଳ ମୁଢି ଏମିତି ଭଜା କରିକି ତାକୁ ଖାଆନ୍ତି। ମାନେ ତାକୁ ଧରିକି ନା
ସେମାନେ ସେଇଟା ଖାଇଛନ୍ତି ବୋଲି ସେ ଖାଉଛନ୍ତି ଆଉ।
ହଁ ନା କବ କେତେବେଳେ ଖାଉଛନ୍ତି। ପୁଣି ଆଉ ଗୋରେ ଜାଣିଛନ୍ତି ଯୋଉ ଆମ୍ବ ଗଛରେ କାଈ ପିମ୍ପୁଡି ଭଳିଆ କାଈ ଗୋରେ ରା ଖାଆନ୍ତି ସେମାନଙ୍କୁ ବି ଖାଆନ୍ତି ମାନେ ମାନେ ଆଣିଥିଲା ଯୋଉ ଟିକେ କନ୍ଧମାଳ କଳାହାଣ୍ଡି ବଡେଇ ଦେ ଫୋନ ରେ ଦେଖିଲ ଯୋଉ ବ୍ଲଗ୍ ଗୁଡା ଟିକେ ଟିକେ ଗୋଟେ ଗୋଟେ ଦେଖୁଦେ ଗୋଟେଏମ୍ତି ଆସିବ ଏମିତି। କି ସେମାନେ ହେଇରା ବି ଖାଆନ୍ତି।
ହଁ ଏଇ ତାଙ୍କର ଯୋଉ ମୟୂରଭଞ୍ଜ ଲାଇନ ନାଇ ତାଙ୍କର ସେଇଟା କଣ ଗୋଟେ ଇଏ ରେ ଲାଗେ ତ ତାଙ୍କର ମାନେ ସେଟା ଖାଇବା ଇଏ ସେଥିପାଇଁ ସେମାନେ ଖାଆନ୍ତି।
ଓହୋ ଆ ମୁଁ ତ କୋଉଥିରେ ହୁଏ ମୁଁ ଜାଣିନି ମାନେ କୋଉଥିରେ ଲାଗିିବ ମୁଁ ଜାଣିନି ମତେ ସେମାନେ ଖାଆନ୍ତି ମୁଁ ଜାଣିଛି। ସେଇରା ଆଉ କଣ ଝରଝର ପୋକ। ମାନେ ପୁରା ଧରନ୍ତି ଧରିକି ପୁରା ଖାଆନ୍ତି। ମାନେ ପୁରା କଲେକ୍ଟ କରିକି ତାକୁ ସଫା ସଫା କରିକି
ହଁ କିନ୍ତୁ ସେଗୁଡା କେମତି ସ୍ମେଲ ଦିଏ କେମିତି ଖାଆନ୍ତି କେଜାଣି?
ହଁ ମାନେ ଯାହା ଯୁଆଡେ ପ୍ରଥା ଅଛି। ମାନେ କି ତାଙ୍କର ଅଭ୍ୟାସ ଅଛି ତାଙ୍କ ଆଗ ଲୋକମାନନେ ଖାଉଥିବେ ସେ ସେଇ ପିଢିଟାକୁ ମାନେ କଣ କରୁଛନ୍ତି ଆଉ। ତାପରେ ପୁଣି ମାନେ ଆଉ ଗୋଟେ ଜାଣିଛନ୍ତି କଣ କହିଲେ ଓଲୁଅ ମାନେ ଯୋଉଟା ଟିକେ ଖଟା ଖଟା ଲାଗେ।
ହଁ ହଁ।
ସେଇଟା ବି ମାନେ ସେଇଟା ଆମ ଆଡେ ଥାଆନ୍ତି ମାନେ ଆମ ଆଡେ ଥାଆନ୍ତି ମାନେ ସେଇଟା ଆ ପାଟି ଟା ଟିକେ ଯୋଉ କୁଣ୍ଡେ ହୁଏନି ମାନେ ଖଟା ପକେଇକି ତିଆରି କରନ୍ତି ତାକୁ। ଆ ପଖାଳ ସହିତ ଖାଇବାକୁ ଭଲ ଲାଗେ ଓଲୁଅ ଦରକାର ସେରା ଖାଆନ୍ତି ମୁଁ କିନ୍ତୁ ମୋର ଜଣେ ସାଙ୍ଗ ଅଛନ୍ତି ତ ତାଙ୍କୁ ମୁଁ ଏଇ କଥା କହିଲି ମାନେ ଓଲୁ ଆମେ ଖାଉଛନ୍ତି ସେ କହିଲେ ନା ନା ରାମ ଆଡ ବିଷ ମାନେ ରାମ ଆଡେ ଖାନ୍ତି ନି।
କଉଡା?
ଓଲୁଅ ଓଲ୍ଲୁଅ।
ଓଲୁଅ ଟେ ବିଷ କେମିତି ସମସ୍ତ ବାଡିରେ ଲଗାନ୍ତି ଆମର ବି ତ ଲଗା ହଉଛି ଆଉ।
ଓ ହୋ ହେଲେ ମୋର ସେ ଗୋଟେ ସାଙ୍ଗ ଯାଇକି କୁଆଠୁ ଏଇ କେନ୍ଦ୍ରାପଡା ନା ଯାଜପୁର ମାନେ ଟିକେ ଦୁରିଆ ବାଠର ସାଙ୍ଗ ମାନେ ତୁରିଆ ଟା ସେ ମାନେ ରହିଛି ଟିକେ ବାହାରେ ରହୁଛି। ମତେ କହୁଛି ନା ନା ହେରା ଆମ ଗାଁ ଆଡେ ବିଷ
ନା ମୁଁ ସେଇଟା ଗୋଟେ ବିଷ
ହଁ।
ଖାଇ ନଥିବେ କେବେ ଜାଣିନଥିବେ।
ହଁ ଜାନ ନଥିବ।
ଆମର ତ ଏଠି ବାାଇରେ ସବୁ ମାନେ ଚାଷ ସେଟା ହିଁ
ହଁ ସେଟା କରାହୁଏ ମାନେ ଏଇଟା ଆ ଯେମତି ଆଳୁ ଟାଇପ ର ଯେମତି ଲଗା ହଉଛି ସେମତି ସେମତି ଲଗା ହଉ।
ହଁ। ଆ ଲଗା ସାରିଲା ପରେ ସେଠି ତା ଉପରେ ସବୁ ମାନେ କୁଟା ନଡା ଦେଇ ଦିଅନ୍ତି।
ହୁଁ। ତାପରେ ପୁଣି ଜାଣିଛନ୍ତି ଆଉ ଗୁରେ ଗୁରେ ଏ ପାହାଡରେ ଗୁରେ ଛତୁ ମୂଳେ ସେରା ମାନେ ବହୁତୁ ବହୁତୁ ରେଟେ। ମାନେ ପୁରା ଚାଳିଶି ମାନେ ଏଠି ଗୋ ଆଁ କୋଉ ଛତୁ?
ଭାନୁ ଛତୁ।
ଆଁ ହେଇଥିବ ମୁଁ ଜାଣିନି କୋଉ ଛତୁ ମୁଁ ଏମିତିବି ଫୋନରେ ଦେଖିକି କହୁଛି ଆପଣଙ୍କୁ।
ଆସ ଖାଇବ ଆସ। ମହୋ।
ମାନେ ଏମତି ସେ ଆଜି କହୁଥିଲା କହିଲା କି ଏଇରା ଗୋଟାକ କେଜିଏ। ପୁରା ମାନେ ହଜାରେ ଦି ହଜାର ଟଙ୍କା।
ଓହୋ।
ଆଉ କଣ ଏବେ ଆଉ ଆମ୍ବ ସିଜିନ୍ ମାନେ ଗଲାଣି ଆପଣଙ୍କ ଆଡେ ଆମ୍ବ ଅଛି ନା?
ନା ଗ ଛରେ ଆଉ ନାହିଁ ସରିଗଲାଣି ଏଇ ଦୋକାନରେ ଯଦି ମିଳୁଛି।
ହଁ ହଁ ଦୋକାନରେ ତ ମିଳୁଛି ହେଲେ ମ୍ କହୁଛି ଗ ଛ କଥା ମାନେ ଗଛରେ ଏବେ ଆଉ ନାହିଁନ।
ନା ନା ଗ
ଆଉ ଗୋଟେ ଗୋଟେ ବାର ମାସି ମାନେ ବାର ମାସରେ ବି ଆମ୍ୱ ହବ।
ସେଗୁଡା ଗୋଟେ ଗୋଟେ ଥାଏ ବଡ ବଡ ଆମ୍ବ କଲିମି ଆମ୍ବ ଟାଇପ୍ ର ସେଗୁଡା ଏବେ ହିଁ ଷ୍ଟାଟ୍ ଟ ହବ ପାଚିବା।
ହଁ ହଁ। ହେରା ଏଯୋଉ ଫାର୍ମ ହାଉସ୍ ନର୍ସରୀ ଫର୍ଶରିରେ ସେ ଗଛ ଗୁଡାକ ମିଳେ ଆଉ।
ହଁ।
ଆ ମାନେ ଲୋକ ବି ସେପାରେଟ ସବୁ ଚାଷ କରୁଛନ୍ତି, ମାନେ ଲୋକଙ୍କୁ ଆମର କଣ କହିଲେ ମାନେ ସବୁବେଳେ ସବୁ ଜିନିଷଟା ଦରକାରେ ମାନେ ଯୋଉ ସିଜିନରେ ଯୋଉଟା ହୁଏନି ବି ସେଟା ଦରକାରେ। ତ ଆଉ
ଶୀତଳ ଭଣ୍ଡାରେ ବି ରଖାଯାଏ।
ହଁ ହଁ ଆଉ।
ଆମର ବି ଏବେ ଘର ପାଖରେ ମାନେ ଜଣଙ୍କର ଗଛ ଅଛି ଛୁଇଁ ସିଜନ୍ ସରିଗଲାଣି ହେଲେ ତାଙ୍କର ଏବେ ସବୁ ଛୁଇଁ ହେଇଛି।
ଆଁ ହଁ ହେଇଟା ମାନେ କଣ କହିଲୁ ଲୋକଙ୍କୁ ସବୁବେଳେ ମାନେ ଦରକାର ନା। ଯୋଉଟା ବି ସିଜିିନ୍ ନଥିବ କି ଆପଣ କହେନା ଆମ ଏଟା ସିଜିନ୍ ନାହିଁ ଏଟା କୁଆଡେ ମିଳିବ। ହଲେ କିନ୍ତୁ ହେଟା ମିଳୁଥିବ।
ହଁ। ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏବେ ମାମା ରୋଷେଇ କରୁଛି ଆଉ ମୋ ବଡ ଭଉଣୀ ଭାଇନା ଅଛନ୍ତି। ତ ତାଙ୍କ ଛୁଆ ପିଲାମାନେ ଆସିଛନ୍ତି ସବୁ। ଏପଟ ସେପଟ ହଉଛନ୍ତି ଆଉ ମାନେ ତାଙ୍କର କୁନି ବେବି ଟେ ମାନେ ଦୁଇ ବର୍ଷର ପିଲା। ସେ ଏତେ ଚଗଲା ହଉଛି ଘରେ ମାନେ ସବୁ ଜିନିଷ ଆଣି ବାହାରେ ଫୋପଡା ଫୋପଡ଼ି ତାର ଚଲେଇଥିବ।
ଅ ହ। ଆମର ତ ମୋର ଦିଦି ଜଣେ ଅଛନ୍ତି ତାଙ୍କର ଯାଆଁଳା ସାଢେ ଦି ବର୍ଷର ହବ। ପିଲା ସେ ଦୁଇ ଜଣ ତ ବହୁତ ଚଗଲା ହୁଅନ୍ତି।
ହଁ।
ମାନେ ସେ ଦିହଙ୍କୁ ଛାଡି ଦଉ କି ଏକାଠି ଖେଳ ସେ ତ ନିଜ ନିଜ ଭିତରେ ବାଡିଆ ପିଟା ଲାଗିଯାଉଛନ୍ତି।
ହଁ ପରା। ଆ ଏମତି ମୋ ଦି ମାନେ ବେବିଟା ତାର ବି ସେ ଦୁଇ ବର୍ଷ ମୁଁ ଟୋଟାଲି ମାନେ ଘରେ ତ ରହିଆର ନାଁ ଧରୁନି ଖାଲି କହୁଛି ମୁଁ ବାହାରକୁ ଯିବି ମୋତେ ବାହାରେ ନେଇକି ବୁଲା। ଯଦି ଘରେ ରହିଲା ସେ ଜିନିଷ ପତ୍ର ସବୁ ନେଇକି ଫୋପାଡେ ଝରକା ଉପରେ ଫୋ ପାଡେ ତାଙ୍କ ଘର ଫୋପାଡେ ଆଙ୍କ ଘରେ ଫୋପାଡେ
ହଁ ହଁ।
ଆଉ ଆପଣ କେତେବେଳେ ଶୋଉଛନ୍ତି ମାନେ ସ ମାନେ ଫାମିଲି କେତେବେଳେ ଶୋଉଛନ୍ତି?
ସେମିତି ନାହିଁ ଖାଇ ପିଇ ସାରିଲା ପରେ ଦଶଟା ସାଢେ ଦଶଟା ବେଳେ ସବୁ ଘରପଡା ହୁଅନ୍ତି। ସେଇ କେ ଫୋନ ଦେଖ ବହୁତ ସହିଯାଏ ଆଉ ବାପା ତାଙ୍କର ଫୋନ ଦେଖନ୍ତି ଯେତେବେଳେ ନିଦ ହ ସିଏ ଭାଇ ବି ଶ ଫୋନ ଦେଖ ଆଖଁ ବି ସେମିତିଉ।
ଓହୋ। ଆ ଆପଣ ଙ୍କ ଭାଇ ଆପଣଙ୍କ ଗୋଠୁ ବଡ ନା ସାନ।
ନାଇଁ ସେ ବଡ ମୋ ଠୁ।
ଆଛାଛା ମାନେ ମ୍ୟାରେଜ୍ ହେଇ ସାଇଲାଣି।
ନାଇଁ ନାଇଁ ପଢାପଢି ଚାଲିଛି ଏତେ ବଡ ହନି ତିନି ବର୍ଷ ବଡ ହବ।
ହ ହଁ ହଉ ହଉ ଠିକ୍ ଛି।
। ପଢା ବୁଢି ଚାଲିଛି ଆମ ଦି ଜଣଙ୍କର।
କଁ କହିଲେ?
ମୁଁ କହିଲେ ଆମେ ଦି ଜଣଙ୍କର ପଢାପଢି ଏବେ ଚାଲିଛି ଆଉ।
ହଁ। ନାଇଁ ମୋର ଏପଟେ ମୋ ଦି ଦି ମ୍ୟାରେଜ୍ କରିସାରିଲେଣି ମୋର ଏବେ ଚାଲଛି ପଢ଼ାପଢ଼ି ଆଉ।
ଅହୋ। ଆଉ ଆପଣଙ୍କ ବିଲରେ ଧାନ ଚାଷ କରାହେଲେ କି ନାଇଁ?
ହଁ ହଁ ଆମର ସେପଟେ ଧାନ ହୁଏ ବା ବିରି, ବାଦାମ ତେବେ ଆଉ ମଝିରେ ଯୋଉ ହଁ ଜାଣିଛନ୍ତି ଏବେ ଆଉ ହଉଥ ନାଇ ମଟର ଯୋଉ ଛୁଇଁ ଯୋଉଠି ଖାଇବାକୁ ଭଲ ଲାଗେ ସିଝେଇକି ଖାଇବାକୁ ଭଲ ଲାଗେ
ହଁ।
ସେଆ ଆମ ବିଲରେ ଆଗରୁ ହଉଥିଲା ଏବେ ଆଉ ବନ୍ଦ ହେଇଗଲାଣି ଏବେ ଆଉ ହଉନି କାଇଁ ମାନ କରୁନାହାନ୍ତି ଆଉ।
ଓହୋ।
ତେର ଟିକେ ମାନେ ସିଝେଇକି ଖାଇବାକୁ ଭଲ ଲାଗେନି ମାନେ ପୁରା ତୋଳିିକ ଆଣିବ ସେଇ ସେଇ ସଜସଜ ସବୁ ତୋଳି ଆଣିବ। ହଁ ମାନେ ରଖି ସିଝେଇବ ସିଝେଇକି ଖାଇ ଖାଇବା ପଲେଗେ।
ଆଉ ଆପଣଙ୍କ ଘରେ ଆଜି ଦିନରେ କଣ ରୋଷେଇ ହେଇଥିଲା?
ଦିନରେ ଅଛି ତ ସାଙ୍ଗ ଆଇଥିଲେ ଏ କହୁଥିଲି ଘାଣ୍ଟ ତରକାରୀ ଦିନରୁ ରାଲି, ଶନ୍ତୁଳା ହାତ
ହଁ ହଁ।
ଆପଣଙ୍କ ଘରେ କଣ ହେଇଥିଲା?
ମୋର ହେଥିଲା ଭାତ, ହର ଡାଲି, ବ ଆଳୁ ଭ ଚା ଆ ଜହ୍ନି ଭଜା ହେଇଥିଲା ଆଉ ବାଇଗଣକୁ ତେଲରେ ଭଜା ହେଇଥିଲା ଆଉ। ଆଉ କାଲି ରାତିରେ ବାପା ଆଣିଥିଲେ ଚୁନା ମାଛ ବିଲରୁ ତ ଚୁନା ମାଛ । ବାପା ଖାଇଥିଲେ ଆଉ ଆମେ ତ ଆଜି ଗୁରୁବାର ଖାଇନୁ ବୋଉ ଆଉ ମୁଁ।
ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆପଣଙ୍କର।
ହଁ ଆମର ବି ଭଲ ଅଛନ୍ତି।
ତ ଦିଦି କେବେ ମାନେ ଯିବେ ତାଙ୍କ ଶାଶୁଘରକୁ?
ହ ଦିଦି ଏଇ ନା ଯାଇନି ହ ଅଛ ତ ଏବେ ଆସିଛି ଏଠି ରହିଥିନି କି ଜିବ ମାନେ ତ୍ରାସ କରଲେ ଯାଇକି ଯିବ ଆଉ।
ହ, ହଁ।
ଆମର ଏପଟେ ଭଲ ରଥ ରଥଯାତ୍ରା ହୁଏ ନା। ଆମ ଘର ଏମିତି ଜଗନ୍ନାଥ ମନ୍ଦିର ଅଛି। ହଁ ଧୁମ୍ ଧାମ୍ ରେ ଆମର ହୁଏ ଏପଟେ। ସେ ସାରିକି ଯିବ ଆଉ।
ଆଚ୍ଛା ହଉ ଆପଣ କଣ କରନ୍ତୁ। ମୋର ଟିକେ କାମ ଅଛି ରଖୁଛି ଆଉ।
ହଉ ହଉ ଠିକ୍ ଅଛି, ଠିକ୍ ଅଛି।
ହଁ।